ଓ କଣ କରୁଚ?
ଏ। ହଁ ବସିଛି।
ଖାଇବାପିଇବା କଣ ହେଇଥିଲା?
ମୁଁ ଖାଇଛି ଅ
ହ୍ୟାଲୋ।
ହ୍ୟାଲୋ। ହଁ ମୁଁ ଆକ୍ଚୁଆଲି ଜାଣି ପାରୁନି।
କଣ?
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ବସିଚି ଆଉ।
ଅତି ସୁନ୍ଦର। ଆଉ ଲଞ୍ଚ ଲଞ୍ଚ କଲଣି?
ହଁ କରି ସାଇଲିଣି।
କଣ ହେଇଥିଲା?
ଭାତ, ଡାଲି, ମାଛ।
ଆଚ୍ଛା। ଭାତ, ଡାଲି, ମାଛ। ଆଛା ମାଛର ରେସିପି କଣ କରିଛ ମତେ ଟିକେ କହିଲ।
ଭାତ ତ ଘରେ ମମି କରିଛନ୍ତି। ମୁଁ ରୋଷେଇ ଫୋଷେଇ ବିଷୟରେ କିଛି କହିପାରିବିନି ନେ ଆଇଡିଆ। ସେ ବିଷୟରେ
ଜାଣିବା ଦରକାର ନା। ପୁଣି କୋଉଠି କେବେ ଆକେଲା ରହିବ ତ କଣ କରିବ ସେବେ।
ଏବେ ଦେଖିବା ୟୁଟ୍ୟୁବରେ ସର୍ଚ୍ଚ କରି ରୋଷେଇ କରିବା ଆଉ।
ଆଛା। ହଉ ଦେହ କେମିତି ଅଛି? ମତେ ବହୁତ ହସ ଲାଗିଲାଣି।
କି।
ଆଛା ଛାଡ। ମୁଁଜାଣି ପାରୁଥିବ ମେ ବି।
କଣ ହେଲା?
ହଉ ଜାଣିପାରୁଥିବମେ ବି ମତେ କାହିଁକି ହସ ଲାଗୁଛି।
ହଁ ଜାଣି ପାରୁଛି।
ଧନ୍ୟବାଦ କେମତି ଅଛ ମାନେ ସରି ହଁ କେମତି ଅଛ।
ମୁଁ ତ ଭଲରେ ଅଛି ତମର କୁହ।
ମସ୍ତ ସବୁ କିଛି ମୋର ମସ୍ତମେ ଅଛି ମସ୍ତ ଚାଲୁଛି।
ଆଛା।
ହଁ ଆଉ ଘରେ।
ଘରେ ଘରେ ସବୁ ଏସିୀ ଚଲେେଇକି ଫ୍ଲାଟ ଏ ଯୋଉ ଗରମ ହଉଛି।
ଆଚ୍ଛା ସବୁ ଫ୍ଲାଟ ହେଇଗଲେଣି।
ହୁଁ।
ଆଉ ବିଲ୍ଡିଂ ଟା କେବେ ବନେଇିବ ତାହେଲେ।
କୋଉଟା ବିଲିଣ୍ଡିଙ୍ଗ ସେ ଶୋଇକ ଉଠିଲେ ଫିଲ୍ଡିଂ ବନେଇବେ। ସେ ଶୋଇକି ଉଠିଲେ ବିଲ୍ଡିଂ ବନେଇବେ।
ଆଛା।
ହୁଁ
ରାଧେ ରାଧେ ଆଉ କିଏ କି ସବୁ ଅଛନ୍ତି ଘରେ?
ଘରେ ଅଛନ୍ତି ମମି ବାପା ମୁଁ।
ଆଚ୍ଛା।
ଆଉ ଭାଇ ମାନେ ନା ଭାଇ ମାନେ ଜବ ରେ।
ଆଚ୍ଛା ତମେ କେତେ ଭାଇ କି?
ଆମର ତିନି ଭାଇ ଭଉଣୀ ନାହାନ୍ତି।
ଏ ତମେ ବଡ଼ ନା ସାନ?
ମୁଁ ସବାସାନ।
ଆଛା ଭଲ ଭଲ ଲାଇଫକୁ ଏଞଜୟ କର ତାହେଲେ ଆଉ
ଓ ତମର କଣ କେତେ ଭାଇ ଭଉଣୀ?
ଆମେ ତିନି ଭାଇ ଭଉଣୀ।
ତମେ ବଡ଼ ବଧେ?
ନା ମୁଁ ବଡ ମୁ ସାନ।
ସଭାସାନ।
ନା ମୁଁ ଆଉ ତଳେ ଭାଇ ଅଛି ଉପରେ ଭଉଣୀ ଅଛି। ମୁଁ ମଝିରେ ଅଛି।
ମିଡିଲ।
ହଁ। ଆଉ ଏବେ ସବୁ ପଢାପଢି କେମିତି ଚାଲିଛି?
ପଢା ପଢି ସବୁ ଚାଲଛି ଠିକ ଠାକ ଚାଲିଛି।
ଆଚଛା ସବୁ ଠିକ ଅଛି କଣ ପଢୁଛ ଏବେ?
ଗ୍ରାଜୁଏସନ୍ କମ୍ପ୍ଲିଟ ଏବେ କିଛି କୋର୍ସ କରିନି।
ଆଚ୍ଛା ମାନେ ଅ ଅ ଆଟର୍ସ
ଆର୍ଟ୍ସ।
ଆଛା।
ତମର ପଢାପଢି କଣ ଚାଲିଛି କୁହ?
ମୋର ଏହି ଗ୍ରାଜୁଏସନ୍ କମ୍ପ୍ଲିଟ୍ ସରିଛି ହଁ। ଏବେ ପୁଣି ଅଲଗା କିଛି କରିବା ଆଉ।
ହୁଁ ହୁଁ।
ଆଜ୍ଞା। ଆଉ ସାଙ୍ଗ ତୁମେ କେମିତି ଅଛ କୁହ?
ଗୋଟେ ରେସିପି ଥାଉ କହି ବିି ମାନେ ଖାଦ୍ୟ ମାନେ ଖାନା ବନେଇବା।
ଖାଇବାକୁ ନେଇକି ଶୁଣ ମୁଁ କହୁଛି ମୁଁ କଣ ଜାଣିଛି। ଚା ଜାଣିଛି ଭଜା ଜାଣିଛି ରୁଟି ଜାଣିଛି। ଆଉ ଗୋଟେ ଗୋଟେ ଏକ ତରକାରୀ ବେଳେ ବେଳେ ଇଣ୍ଟରନେଟ ସେ ମାରିକି କରିଦିଏ। ହଁ ତମକୁ କଣ ଜାଣିବାର ଅଛି କୁହ ମୁଁ ସେଇଟା କହିବି।
ତମେ ଏତେ ଜାଣିଛ ମୁଁ ଖାଲି ପାଣି ଗରମ କରିବା ଜାଣିଛି।
ହଁ ନା ମୁଁ ପାଣି ଗରମ କରିକି ତାକୁ କେମିତି ଆହୁରି କୋଉ କୋଉ କାମରେ ୟୁଟିଲାଇଜ। କରିବା ବି ମୁଁ ସେଇଟା ବି ଜାଣିଛି।
ହଁ ବତେଇଲ।
କଣ?
କୋଉଟା ଗୋଟେ ବତ୍ତ।
ଆରେ ଖୁଅ ତ ମାନେ ତମ କଣ ଦରକାର ତରକାରୀ ନା ଭଜା।
ତରକାରୀ ବିଷୟରେ ବତାଅ।
ଆରେ ମତେ ତରକାରୀ ଆସେନି। ମୁଁ କହିଦୋଉଚି ହେଲି। ମତେ ଭଜାକୁ ଛାଡିକି ଆଉ କିଛି ଆସେନି।
ଚାଲ ସେ ଭଜା ବିଷୟରେ ବତାଅ।
ଭଜା ଆ ମାନେ ନର୍ମାଲି ମୁଁ ଆଳୁ ଭଜା କହୁଚି ହଁ।
ଅ ହଁ।
ହାଲୋ।
ହାଲୋ।
ହାଲୋ ଶୁଭୁଚି ନା?
ହଁ ହଁ।
ଶୁଣ ଆଳୁକୁ କାଟିଦବ ତାକୁ ଧୋଇବାର ଅଛି। ତମେ କେତେ ଜଣ ମାନେ ଯୋଉ ଭଜା ଟା ବନେଇବ କେତେ ଜଣଙ୍କ ପାଇଁ?
ମିନିମମ୍ ଫାଇଭ୍ ପାଞ୍ଚ ଜଣଙ୍କ ପାଇଁ।
ବୋପାଲୋ ମା ପାଞ୍ଚ ଜଣ। ଆଚ୍ଛା ଠିକ୍ ଅଛି ସାତଟା ଆଳୁ କାଟିବ ଛଅଟା ସାତ ଛଅଟା ହଁ।
ହଁ।
ତାକୁ କାଟିକି ଧୋଇବାର ଅଛି। ଧୋଇ ସାରିକି ନେଇକି ଆ ଗ ଗ୍ୟାସ୍ କୁ ଲଗେଇବାର ଅଛି। ଆ ଆ ଗ୍ୟାସ୍ ଲଗେଇଲା ପରେ ସେଗୋଟେ କଢେଇରେ ଅ ତେଲ ମସ୍ ଡାଇଲ୍ ହଁ ଜିରା ଲଙ୍କା ହଁ ଶୁଖିଲା ଲଙ୍କା ଜଣା ଅଛି ହଁ ଅ ଏ ଏତିକି ବାସ୍ ପକେଇବାର ଅଛି। ସେ ଟିକିଏ ପିଆଜ କୁ ବି କାଟିକି ପକେଇବାର ଅଛି। ହଁ। ଆ ତାପରେ ସେ ଟି ଟିକିଏ ହେଲା ପରେ ଟିକିଏ ଟିକିଏ ଯେ ରେଡ କଲର ପଡିଯିବ ସେତିକି ତାପରେ ଆଳୁକୁ ପକ ପକେଇଦବ। ହଁ।
ହୁଁ।
ତାପରେ ସେତିକିରେ ତମେ ଲୁଣଯ ଯୋଉ ଯେମିତି ଖାଉଥିବ ସ୍ଵାଦ ଅନୁସାରେ ତମର ଲୁଣ ପକେଇବ। ଆ ହଲଦି ବି ହାଲକା ପକେ କେଇବାର ଅଛି ବହୁତ କମ ବଟ ପକେଇବ। ହଁ ହଳଦୀ।
ହଁ ହଁହଁ।
ହଁ ବାସ୍ ତାକୁ ଆ ଢାଙ୍କି ଦେବାର ଅଛି ଆଉ ଗୋଟେ ଜାଗାରେ।
ଆଚ୍ଛା।
ତାପରେ ପୁଣି ଦି ମିନିଟି ପରେ ପୁଣି ତାକୁ ବାହାର କରିକି ପୁଣି ଗୋଟେ ଖଡିକାରେ ଏପଟ ସେପଟ କରିଦେବାର ଅଛି। ପୁଣି ଢାଙ୍କି ଦେବାର ଅଛି। ତ ସେ ଅ ପନ୍ଦର ମିନିଟ ଭିତେରେ ମେଁ ବି ହେଇଯିବ। ହଁ। ଆଉ ତାପରେ ଖାଇବା ମସ୍ତ ଲାଗିବ। କରିକି ଦେଖ ତାପରେ ମତେ କହିବ କି ହଁ ଇଏ କୁ କହିଥିଲା ମୁଁ ସେମିତି ଗଲି ମସ୍ତ ଲାଗିଲା।
ଆଁଚ୍ଛା।
ହଁ।
ସେ ତ ପରଟା ହବା ଦରକାର ନାଁ? ଆଡୁ ଭଜା ସହିତ
ହୁଁ ହୁଁ ଆ ଗରମ ଭଜା ଗରମ ପରଟା ବଢିଆ।
ହଁ ସେ ପୁଣି ଯୋଉ ଗୁଆ ଘିଅ ବାଲା
ଗୁଆ ଘିଅ ହଁ ଯୋଉ ବି ମୁଁ ତ ଏତେ କରିପାରେକି? ହଁ ସେଇଟା ବାସେ ତମକୁ ତ ସବୁ ଜଣା ଅଛି।
ସେଆ ଦେହ ପାଇଁ ବି ଭଲ।
ୟସ୍।
ଆଉ କଣ କୁହ?
ଆର ଆଉ କଣ କରିବା।
ଯଦି ଗୋଟ ଗୋଟେ ଘର ପ୍ୟାଣ୍ଟ କରାଯାଏ ତ କେମିତି କଣ କଲେ ତା ଭଲ ଦୋଷିବ?
ଘର ପେଣ୍ଟ ହବ ମୁଁ କଣ ପେଣ୍ଟର ମତେ ଘର
ତଥାପି ଆଇଡିଆ ଥିବ ନା କି ମାନେ ଯୋଉ ଲୋକମାନେ କରନ୍ତି ନିଜ
ମୋର ଯଦି ହଁ ବୁଝିଲି ଯଦି ମୋର ସେତିକି ଆଇଡିଆ ଥାଆନ୍ତା ମୁଁ ତ ଯାଇକି ସେ ସବୁ କାମ କରନ୍ତି କାହିଁ ଘରେ ବସିକି ପଇସା ପାଆନ୍ତି ଖର୍ଚ୍ଚ କରିବା ପାଇଁ।
ହୁଁ।
ହଁ ଆଉ?
ଗ କଲର ଭିତରେ କଉଟା ତମକୁ ଭଲ ଲାଗେ ଫେବରେଟ?
ମତେ ସବୁ ପସନ୍ଦ ସେମିତି ମୋର କିଛି ସ୍ପେଶାଲ କିଛି ନାହିଁ।
ହୁଁ।
ସବୁ ଜିନିଷ ର କିଛି ନା ମାନେ ଯୋଉ ବି ସବୁ ପସନ୍ଦ ସବୁ କିଛି ନା କିଛି ଗୋଟେ ରିଯିନ ଥିବ ହଁ ଏଇ ଜିନିଷଟା ଏଇ ଜିନିଷକୁୁ ନେଇ ପସନ୍ଦ। ଏ କଲର ମତେ ଏଇ ଜିନିଷକୁ ନେଇ ପସନ୍ଦ ମତେ ସବୁ ପସନ୍ଦ। ସେମିତି ମୋର କିଛି ନାହିଁ ମତେ ଏଇଟା ବେଶୀ ସେଇଟା କମ ସେମିତି କିଛି ନାହିଁ।
ହଁ।
ଆଉ? ବଟ୍ ବ୍ଲାକ୍ ଟା ଟିକେ ବେଶୀ ରୟାଲ ଲାଗେ ଆଉ ଏଇଟା ସମସ୍ତଙ୍କୁ।
ହଁ ବ୍ଲାକ୍ ତା ଟିକେ ହୋଆଇଟ୍ ସେଟା ବି ମିସେ। ମତେ ବି ହ୍ାଇଟ ଟା ମୋର ମାନେ ଫେବେରେଟ କଲର ଟା। ତା ସହିତ ତାର ସବୁ ଭଲ ଲାଗେ।
ହଁ ହୋଆଇଟ ଯାହାକୁ ପସନ୍ଦ ତାର ମେଣ୍ଟାଲିଟି ବି ମୁଁ ଯଦି ଜାଣିଛି କି ସେଇ ସେଇ ୱେଟ ରେ ହେଇଥାଏ ସେ ଲେବୁଲ ର ଭଲ
ହଁ।
ଆଉ ତମକୁ ଖାଇବାକୁ କଣ ପସନ୍ଦ ଭେଜ?
ନନ ଭେଜ। ଏଆ ସେମିତି କିଛି ନୁହଁ ମାନେ ସିଚୁଏସନ୍ ଦେଖ ସଦାବେଳେ ବି ନନେଜ ଖାଇବାଟା ଭଲ ନୁହଁ।
ହଁ ସେଇଟା ତ ଠିକ।
ତମ କୁ ଖାଇବାରେ କୋଉଟା ପସନ୍ଦ ନନଭେଜ ଭେଜ?
ମୁଁ ନନଭେଜ୍ ଖାଉଥିଲି ବଟ ଆଉ ଖାଉନି ଏବେ ପିଓର ଭେଜିଟେରିଆନ୍।
ଭେଜିଟେରିୟନ?
ହଁ ଏବେ ପିଓର ଭେଜଜିଟେରିୟନ୍।
ଟୋଟାଲ ଖାଉ ନା ଆଉ?
ନାଇଁ ଆଉ ଖାଉନି।
ଆଉ କାହାକୁ ମାରିକି ଖାଇବାକୁ ଆଉ ଚାହୁଁନି ମୁଁ ବହୁତ ଖାଇଦେଲି।
ହଁ, ଯଦି ଆମେ ମାରିକି ନ ସେମାନେ ହେଇଛନ୍ତି ଆମେ ଖାଇବା ପାଇଁ।
ଆରେ କିଏ କହିଲା କିଏ କହିଲା ତମେ କିଏ ଜ୍ଞାନ ଟା କିଏ ଦେଲା ମତେ କହିଲ?
ମୁଁ ନିଜରୁ କହିଲି।
ହଁ ବାସ୍ ନିଜେ ନିଜେ କହୁଛ। ହେଇଛି ଖାଇବା ପାଇଁ ମାରିକି ହେଇଛି ଖାଇବା ଆରେ ଦୁନିଆରେ କେତେ କେତେ କୋଟିର ଟାଇପ୍ ଅଫ୍ ଖାଇବା ଅଛି ଜଣାଅଛି ତୋମକୁ?
ଅ, ଏଇ ଯେ କଣ ମାଛ, କଙ୍କଡା, ଚିଙ୍ଗୁଡି ଏଇ ତିନଟା ଚାଟା ଜିନିଷ ଖାଇକି ଥୋଡି ନା ମଣିଷ ଠିକ ରହେ।
ହୁଁ।
ଆଉ। ଆଉ କଣ କହୁଛ ଘରେ ଲସି ବସି ବନଉଛନ୍ତି ନା?
ଆଁ,
ଘରେ ଲସି ବନଉଛନ୍ତି ନା କେବଳ ବାହାରେ ପିଉଛ?
ଲସ୍ ସି ମୁଁ କେବେ ବନେଇନି ୟା ତ ଆଇଦରୂ ମମି ବନେଇକି ଦିଅନ୍ତି ପିଏ। ୟା ଫେର୍ ଦୋ ଦାନରୁ କିଣି ପିଏ।
ତ ମମି ଆଉ
ଆମେ ଆମ କାମ ହେଲା ବୁଲାବୁଲି କରିବା ଆସିବା ଘରେ ଖାଇବା ପିଇବା ଫୁଣି ବୁଲିବା। ହଉ ମୁଁ ରଖୁଛି ତାହେଲେ ଆଁ?
କଣ ପାଇଁ? ଆରେ ୱେଟ, ହ୍ୟାଲୋ!।
ହ୍ୟାଲୋ!
ଆଜ୍ଞା! ରଖିବେ କଣ ପାଇଁ?
ରହୁଛି।
ଡୋଣ୍ଟ ୱରି ମୁଁ ବୁଝୁଛି।